ହେଲୋଁ।
ଆଜ୍ଞା। ଚାରିଟା ବେଳେ କେବେ ବାହାରୁ ଉଲା ଉଲି କରିଚନ୍ତି ମାନେ ମାନେ ଏଇ ମାନେ ପାଖ ଆଖ ଯେତିକି ଜାଗା?
ପାଖ ଆଖ ମୁ ତ କୋ ମୁଁ ପା ନାଇଁ ନାଇଁ ମୁଁ ହସ୍ ନା ନା ମୁଁ ହଷ୍ଟେଲରେ ରୁହେନି ମୁଁ ହଉଚି ମୁଁ ଆମ ଘରେ ରୁହେ ଆଗୁରୁ ମାନେ ତେଳେ ଛୋଟ ଥିଲି ଛୋଟ ଥିଲି ମାନେ କଣ କି ମନ୍ଦ ସ୍ତ୍ରୀ ଭଳିଆ ଟିଉସନ୍, କୋଚିଂ ଯାଏ। ଖାଳୁ ମାନେ ପ୍ରଥମଠୁ ଅଷ୍ଟମ ପଜ୍ ଅଷ୍ଟମ ନାଇଁ ସପ୍ତମ ପର୍ଯ୍ୟନ୍ ହଁ ପ୍ରଥମ ଟୁ ଅସ୍ ସପ୍ତମ ପର୍ଯ୍ୟନ୍ତ ମାନେ ଦି ଓଳିଆ ମାନେ ସଖାଳେ ପୁନ୍ ଉୁଁ ସଖାଳେ ଯିବୁ ଟିଉସନ୍ ତାପରେ ଆସିକି ସ୍କୁଲ ତାପରେ ଆସିକି ଫୁଣି ଟିଉସନ୍ ମାନେ ଭାରି ଚିଡା ଲାଗେ।
ଯୋଗ କରନ୍ତି ସକାଳେ କେ, ଚାଟା ବେଳେ ରନି ଯୋଗ
ରନିଂ ନା ଚୋପା।
ଧାଁ, ଦୌଉଡ଼ କରିଥିବେ।
ହ ହଁ।
ତ କିଛି କରନ୍ତିନି, କିଛି କରନ୍ତିନି? ମାନେ ଯୋଗ ତାନ୍, ଦୋଡ଼? ଖାଲି କଲେଜ ଯାଆନ୍ତି ସେତିକି?
ନା ନା ମୋ କଥାଟା ଶୁଣନ୍ତୁ। କଣ କଣ କରେ ମୁଁ ତାପରେ କହୁ ସ୍ ଆସ୍ତେ ଆସ୍ତେ କହିକି ଏତେ ବାଟ ଯିବିନା ଆଉ। ତ ହଉ ଚି ମାନେ ଶୁଣନ୍ତୁ ମାନେ ଅସ୍ ସପ୍ତମ ପର୍ଯ୍ୟନ୍ତ ଏମତି ଗଲା ତାପରେ ଅଷ୍ ଟମ୍ କୋଚିଂ କୋଚିଂ ଗଲି କୋଚିଂ ଯାଏ ସେତଟା ପାନ୍ସାଟା ବେଳୁ କୋଚିଂ ଆମର ଛଅଟା ଏଳୁ କ୍ଲାସ୍ ଥାଏନା ସାଡ୍ ପାଞ୍ଚଟା ଏଳୁ ତ କୋଚିଂ କୋଚିଂ ରୁ ଆସିକି ଫୁଣି ହାଇସ୍କୁଲ ହେଲା ନା ତ ପ୍ ନାମ ଗାଁରେ ବି ନାହିଁ ତ ବାଲିିବୁ ଯିବାକୁ ପଡିବ ଯାହା ହେଲେ ବି ତ ସେଠୁ ଆସି ମାନେ ସାଇକେଲ ରେ ସାଇକେଲିଂ କରିକି ଆସିବୁ ସେଇଟା କଁ ରନିଂ ହେଲାନି କି ଏକ୍ସସାଇଜ୍ ହେଲାନି କି?
ଆଜ୍ଞା।
ଗୋଟେ କିଲୋମିଟର ଏ ମାନେ ସାଇ
ସେ ତ ଛାଙ୍ଗ ମାନଙ୍କ ସହ ଗୋଟେ ମଜାକରେ ପଳେଇ ଆସତିବି। ଯାହାହେଲେ କଷ୍ଟଟା କଲେ କଷ୍ଟଟା ଜାଣା ପଡିବ ନା।
ସାଙ୍ଗ ବୋଲି ମୋର ସ ଅଷ୍ଟମ ନବମ ସାଙ୍ଗ ହେଇକି କୋଚିଂ ଟିଉସନ ମାନେ କୋଚିଂ ସ୍କୁଲ ଗଲି। କିନ୍ତୁ ହୋଉଚି ଦଶମଟା ନା ନା ଚଖାଳୁ କୋଚିଂ ପୁଣି ଆଉ ଥରେ ଆଉଥରେ ଏକ୍ସଟ୍ରା ମାନେ ମାନେ ଦଶମ ବି ଯୋଉ ଦଶମ ବୋର୍ଡ ପରୀକ୍ଷା ନା ତ ସେଥି ପାଇଁ ମାନେ ସକାଳୁ କୋଚିଂ ଯିବୁ ଆ ସେଇ ସାର୍ ମାନେ ଆସନ୍ତି ଆମ ଗାଁକୁ ଟ୍ୟଉସନ କୋଲିବାକୁ ଆଉ ଛୁଆଙ୍କୁ ଛୋଟ ଛୁଆଙ୍କୁ ମାନେ ତା କତିକି ଯିଏ ଯିବ ତ ତାଙ୍କ କତିକି ଚାରିଟାଳେ ବି ଯାଉ ଚାରିଟା ବେଳିଆ ତ କିଛି କାମ ନାହିଁ ଘରେ ଆଉ। ଏ ବୋର୍ଡ ପରୀକ୍ଷା ତ କୁହନ୍ତି ଚାରିଟା ବେଳ ବି ଯା।
ମୋର ବି ଛୋଟବେଳ ଭାରି ପୁରା ବିରକ୍ତର ପୂଆ ଯାଇଚି।
ହୁଁ!
କଁ କହିବି ଛୋଟବେଳୁ ପୁରା ଯେଉଟା ଆମେ ପାଠ ପଢ଼ୁଥିଲୁ ଟିଉସନ କରିଥିଲୁ ଯୋଉଠି
ସେ ସାର୍ ପୁରା ଯୋଉ ମାଡ ମାରିବେ
ଛାର୍ ମା ମାନେ ମାରିବେ ଯେ ହଁ ମାନେ ସାର୍ ଆମେ ବେଞ୍ଚ ରେ ବସିଥିବୁ ନା ବେଞ୍ଚ ମାନେ ଜଙ୍ଘକୁ ଜଙ୍ଘ ଦେଇକି ବାଡେଇବେ ମାନେ ଜଙ୍ଘ କୁ ନଧିଲେ ମାନେ ଅଧିକ କାଟେ ଜଙ୍ଘକୁ ମାଇଲେ ତ ମୁଁ ଅ ଚାଲେକି ଛୁଆ ସାର ମୋ ସାର୍ କଣ ଚାଲେ କି ମୁଁ ସାରଙ୍କଠୁ ଅଧିକ ଚାଲେକ୍।
ଆଜ୍ଞା!
ମୁଁ ଯୋଉ ମୋ ବ୍ୟାଗ୍ ଟାକୁ ମୋ ଜଙ୍ଘ ଉପ ରଖିଦେବି ବାଡ଼ଉଥା! କାଟିଲେ ଯୋ କାଟିବ ଯ ବାଡ଼େଇବ ଆଉ ଯୋଉ ହାତ ମାନେ
ଯେତିକି ବାଡ୍ରା ଆ ମୁଁ ତ ଲୁଚେଇ ଦିଏ ମାରିବେନି ବୋଲି!
ଆ ଭାଙ୍ଗି ଦଉ ଆମେ ମାନେ ସାର ନଥିବେ ଭାଙ୍ଗି ଦେଇକି ପଳେଇ ଆସିବୁ! ନାଇଁ ମୁଁ କ ମଣିଷ ମୁଁ ବା ମଣିଷ ନୁହଁ!
କଥା ତୋର ଏତେ ଜୋର ଆପଣଙ୍କ କାହିଁ ଜଣା ପଡ଼ୁନି! କେଜାଣି ହେଇ
ନାଇଁ ଆମେ ଭାଙ୍ଗିଦଉ ମାନେ ମୁଁ ମାନେ ଉ ଫାଷ୍ଟରେ ବସେ ନା ନ ମାନେ ମାନେ ସାର୍ ସାର୍ ମୋ ସାମ୍ନାରେ ପୁରା ସାର୍ ମୋ ବେଞ୍ଚ ରେ କି ସାର୍ ମାନେ ଆ ଲେଖ ପକେଇକି ଲେଖିବେ ପୁରା ହଲ୍ ଚଲି ଲି ପାରିବେନି ଏ ତ ହଉଛି ସାର ଗଲା ପରେ ମୋ ସାର ଟିକେ ଭାଙ୍ଗିଥିବ ନା ସାର୍ ଯାକୁ ବାଡିଇ ଟିକେ ଫଟେଇଦେ ବାଡି ଟାକୁ ତାପରେ ଚଢିକି ଭାଙ୍ଗିଯି ଯ ମାନେ ଯିଏ ନାଇଁ ଭାଙ୍ଗିଦବ ଫୁନଲେ ଯୋଉ ଥାଏ ମାନେ ଛା ତରୁ ପକେଇ ଦଉ ନ ନାଇଁ ତାଙ୍କୁ ଯୋଉ ଯୋଉ ମାନେ ଚାଜା କରିଥାନ୍ତି ସେ ଠିକି ପକେଇ ଦଉ ଥରେ ସାର୍ ଦେଖିଦିଲେ ଏମିତିଆ ମାଡ ମାଇ ନା ମାନେ ମୁଁ ଯୋରା କରିଥିଲି ଥରେ ଦେଖିପାଇଲେ ନି କିନ୍ତୁ ପୁଅ ପିଲା ଥରେ କରୁଥିଲେ ସାର୍ ଦେଖିଦେଲେ ଆଉ ଯୋଉ ମାଡ ମାନେ ବାହାରେ ଆଣ୍ଠେଇକି ବାଡେଇଲେ! ମାନେ ଗୋଡିରେ ମାନେ ପଦାରେ ମରମ ପଡୁଛି ନା ତ ସେଇଠି ପିଲାଙ୍କୁ ଆଠେଇ ଦେଲେ ସେଠି ବାଡ଼େଇ ଲେ ବସି
ନିଆ
ଆଉଥରେ ଏମତି ମାନେ କ୍ଲାସ ଟାମ ପିଲା ନୋଟ କରିନଥିଲୁ ନୋଟ୍ କରିନଥିଲେ ଯେ ମାନେ ସାର୍ କହିଥିଲେ ଆମର ବାସ୍ ମନେ ଆମେ ଗାଲୁଆ ଛୁଆ
ଆଜ୍ଞା।
ଆମେ ନୋଟ ଲେଖିନୁ ଆଉ ସାର ଥରେ ଆସିଲେ ଏମିତି ସମସ୍ତୁ ଆଜ୍ଞା।
ଆଉ କିଛି କୁହନ୍ତିଏଇଟା ବହୁତ ରେ ହସ ଲାଗୁଛି ହସ ଟା ମୁଁ ଆଉ ରଖି ପାରୁନି! ଆଉ କିଛି କୁହନ୍ତୁ?
ଓ ହଉ ହଉ ମାନେ ଏଠି ବହୁତ ମଜା ହୁଏ।
ଆଜ୍ଞା ଜଣାପଡୁଛି କଥା ବାର୍ତ୍ତା ତାକୁ ନିଜ କୁ ମୁଁ ରଖି ପାରୁନିବି
କଣ କହିଲେ?
କୋଇ ନିଜକୁ ମୁଁ ରଖେଇ ବି ପାରୁନି, ଏତେ ଏମିତି କଥା କହୁଛନ୍ତି ଆପଣ।
ଅହୋ
ଆଉ ଘରେ ସବୁକୁ କେମିତି କଣ ଅଛନ୍ତି ଭଲ ନାଁ ଖରାପ।
ହ ଭଲ ଭଲ ଥିଲେ ଭଲ ଖରାପ ଥିଲେ ହି ଭଲ।
ଖରାଥିଲେ ବି ଭଲ, କେମିତି?
ହଁ ଶୁଣନ୍ତୁ ମୁଁ ଜଣକୁ କହିବି ଖରାପରେ ଅଛନ୍ତି ଖରାପ ରେ ଅଛନ୍ତି ବୋଲି, ମାନେ ଏମିତି ଏମିତି ହେଇଛି, ଆପଣ କଣ ସୁଧାର ଦେବେ କି? ମାନେ କେବେ ହଁ ଖରାପ ଅଛି। ହଁ ତ ଦେଖନ୍ତୁ ଯେ ଯେତେ ଅସୁବିଧା, ଶୁଣ ଯେତେ ଅସୁବିଧା ଥାଉୁ, ଯେତେ ଦୁଃଖରେ ଥାଉ ତ ହସିବାକୁ ପଡିବ ହସିବ ପ୍ଲସ୍ ଅନ୍ୟକୁ ହସେଇବ।
ମୁଁ ସେଇ ଦୁଃଖରେ ରହିପାରିବିନି, ମୁଁ ଦୁଃଖରେ ହେଲା ବେଳୁକୁ ମରିଯିବି।
ମୁଁ, ମୁଁ କାନ୍ଦିବି, ମୁଁ ତ କାନ୍ଦି ମତେ ଟିକେ ଇମୋସନାଲ୍ ଯିଏ କଲା ମୋର ତ ଲୋତକ ଝରିବ ଆଉ। ମୋ ଲୋତକ ଝରିବ, ଏମିତି ଝରିବ, ମତେ ସମ୍ଭାଳି ପାରିଲେ ଖାଲି ହେଲା। ମୁ ଯଦି କାନ୍ଦ ଦେଖନ୍ତୁ ମୁଁ, ମୁଁ ଯଦି ମାନେ, ମୋ ସାଙ୍ଗମାନେ କଣ ସାଙ୍ଗ ମାନଙ୍କ ଉପରେ ସବୁ ଲିଡର ମୁଁ ଛୋଟ। ଛୋଟ ବେଳୁ ସେମତି, ମାନେ ହଉଛି ଆ, ଆଜି କଥା ଶୁଣୁନାହାନ୍ତି। ଆଜି ମୁଁ ଯୋଉ ଖରା ହଉଥିଲା ନା ଆଜି ମୋର କାମ ଥିଲା ଟିକେ, ଗୋଟେ କାମ ଥିଲା, ଭୁବନରେ ଆଜି ମାନେ, ଆମ କଲେଜ ଠୁ ଭୁବନରେ ଟିକେ ଦି କିଲୋମିଟର୍ ଡିଷ୍ଟାନ୍ସ।
ସେ ଯୋଉ ବସ୍ ଷ୍ଟାଣ୍ଡ ପାଖରେ ଯ ଅଛନ୍ତି?
ନା ନା ଆମ, ଭୁବନ ବସ୍ ଷ୍ଟାଣ୍ଡ କତିରେ ନାହିଁ ମାନେ ବଜାର ଟାଉନ୍ ଉପରିକି ହେଲେ, ମାନେ ତା ପାଖରେ କି ହେଲେ, ମାନେ ଗାଡି ମଟର ସାଉଣ୍ଡରେ ମାନ ଠିକ୍ ସେ ପଢି ପାରିବେନି ନା? ତ ସେଥିପାଇଁ ଆମେ ଟିକେ, ଅଲଗା ଜାଗାରେ କରିବାଟା ତ ଭଲ ନା, ତ ଶିକ୍ଷା ଦିଆଯିବ ଯେହେତୁ। ତୁ ମାନେ, ନିରବ ସ୍ଥାନରେ ତ ସେଥି ମାନେ ଭୁବନ ଠୁ, ଭୁବନ ଗହଳି ଠୁ, ଟିକେ ଦୁଇ କିଲୋମିଟର ଦୂରରେ।
ଆଜ୍ଞା।
ତ ହଉଛି, କାମଥିଲା, ମାନେ କାମ ଥିଲା ଟିକେ ଭୁବନରେ। ତ ମୁଁ ଆଜି ଷ୍ଟଲ୍ ନେଇନି, ମୋ ବ୍ୟାଗ୍ ମୁଁ, ଆମ ଛାଡି ଦେଇ ଘରେ ପଳେଇଛି।
ଆଜ୍ଞା।
ରେ ଛାଡି ଦେଇ ପଳେଇଲି। ମୋର ମନେ ନାହିଁ ମୁଁ ଖରା ଜମା ସାହିପାରେନି, ମାନେ ଯୋଉ ଖରା ଖରା ମାନେ ମୁ ଉ ଯୋଉ ମୋ ସ୍କ୍ରିନ୍ ରେ ପା ନା ନା ଖରା ମାନେ ଗୋଟେ, ବାଜିଲେ ମାନେ, ମୋ ମୁଣ୍ଡ କଣ ହୁଏ ମାନେ ଯୋଉ ଏଇ ଦି ମାସ ତଳ କଥା କହୁଛି। ହଁ, ମାନେ ମୁଣ୍ଡ ଟିକେ ବିନ୍ଧେ ନାହିଁ, ନା ନା ମୁଣ୍ଡ ଟିକେ ଟିକେ ବିନ୍ଧେନି, ମାନେ ହଉଛି ଦି ମାସ ତଳେ କୋଚିଂ ଯାଉଥିଲି, ମାନେ କୋଚିଂ ଯାଉଥିଲି ମାନେ ମାନେ ଜୋର୍ ଯୋଉ ଖରା ହେଲାନି ନା ପନ୍ଦର କୋଡିଏ ଦିନ
ଆଜ୍ଞା।
ସେଇ ଖରାରେ ମାନେ ନଅଟା ଦସ୍ ଆମର କୋଚିଂ ଛଅଟା ରୁ ନଅଟା। ଛଅ ନଅଟା ନାଇଁ ନଅଟା ବାଜିବାକୁ ପନ୍ଦର କୋଡିଏ ମିନିଟ୍ ଥିବ ଆମ ବସ୍ ଆସିବ ବୋଲି ଛାଡି ଦିଆ ଯାଉଛି। ମାନେ ସେ ସେଥିରେ ମୋ ମୁଣ୍ଡ ଏମିତି ମାନେ ଏମିତି ମୋ ଦେହ ପୁରା ସିରିୟସ୍ ହେଇଗଲା ଏକାଥରେ। ନା ମାନେ ନା ଯୋଉ ଖରା ହୁଏ ନା କୋଉ ଦିନ ବସ୍ ଛାଡ ମାନେ ମିଶ୍ ହେଇଯାଏ। କ୍ଲାସ୍ ରୁ ବାହାରିକି ଆସି ଆସିଲା ବେଳକୁ କୋଉ ଦିନ ହଉଚି ବସ୍ ଯାଇନଥାଏ। ଏମିତି ହେଲା ମାନେ ତିନି ଦିନ ମାନେ ଖରା ମାନେ ଏମିତି ବୁଲିଲୁ ଆଉ। ଖାଇକି ସକାଳୁ କଣ ଖାଇକି ଯିବି କି ଆଉ। ତ ସାଙ୍ଗେ ସାଙ୍ଗେ ଯାଇକି ଭୁବନରେ ବି ଜଳିଖିଆ ଖାଏ।
ଦେଖିକି କିଛି ନୂଆ ରୋଷେଇ କରି ପାରିବେ।
ହଁ ମୁଁ ସବୁ ନୂଆ କରେ। ଯେମିତି କି ମୁଁ ଘରେ ବିରିୟାନୀ କରିଛି। ଘରେ ମୋମୋ କରିଛି। ମଞ୍ଚୁରିଆନ୍ କରିଛି।
ନ ଅଛନ୍ତି ମୁଁ ବି ବିଧାନ ଶଖିଛି। ମୁଁ କହୁଛି କେମିତି କରନ୍ତି? ଆପଣ ତାପରେ କହିବେ କେମିତି କରନ୍ତି ବିରିୟାନୀ ଟା ହେଲା।
ନା ମୁଁ ଏତେ କହିବି ମୁଁ ଏତେ କହିପାରିବିନି।
କ ପାଇଁ? କଣ ତ ମିଛ କହୁଛ ନା କଣ ଜଣା ପଡୁଛି କଥାରୁ।
ନା ନା ମିଛ ନାଇଁ। ମିଛ କହିଲେ କଣ ମିଳିବ? ମୁଁ ମିଛ କହିଲେ ଧରା ପଡିଯାଏ ସତ କଥା। ମୁଁ ମିଛ କହିଲେ ଯୋଉ ବାଟିଆ ହେଲେ ଧରା ପଡିଯିବି। ଧରା ବି ପଢେ କଣ କହିଲେ?
ଜଣା ପଡୁଛନ୍ତି ବୋଲି ମୁଁ କହିଦେଲି ବା।
ନା ନା ନା ନା ମତେ ଆସିଛି। ମାନେ ଫାଷ୍ଟ କଣ କୁହନି? ଗର ମାନେ ପାଣି ଦେଇକି ଯୋଉ ଗୋଲମରିଚ ଆରେ ଯାହା ଗୋଟା ମସଲା ପକାଯାଏ ଦେ ଦବ। ଆଉଚି ଲେମ୍ବୁ ବି ଚିପୁଡି ଦେଇଥିବ। ତାପରେ ଯୋଉ ସେଟା ସେଟା ଗରମ କରି କି ତୁ ବିରିୟାନୀ ଚାଉଳ
ଆଜ୍ଞା ବିରିୟାନୀ ଚାଉଳ ବିରିୟାନୀରେ ବିରିୟାନୀ ଚାଉଳ ମିଶିକି।
ବିରିୟାନୀ ଚାଉଳର କରାଯାଏନି ନା। ଆଉ କଣ ତମେ ଯୋଉ ନର୍ମାଲ ଚାଉଳରେ କର କି?
ମୁଁ କହିଲି ଆଉ କୋଉ ଚାଉଳରେ ହୁଏ ବୋଲି।
ନା ନା ବିରିୟାନୀ ଚାଳୁ ମାନେ ତାର ସେ ଦେଖିବାକୁ ଏଇ ଚାଉଳଠୁ ଟିକେ ଅଲଗା। ମାନେ ମୁଁ ଘରୋଇ ଚାଉଳଠୁ ଟିକେ ଅଲଗା। ନା ନା ଲମ୍ବା ନା।
ଲମ୍ବା ମୁଁ ତ ବିରିୟାନୀ କରିଛି। ମୁଁ ତ କାହିଁ ଜାଣିିନି ଲମ୍ବା ଚାଉଳ ବୋଲି।
ତମେ କେମିତି ଜାଣିବ? ଆଜି ୟୁଟୁବରେ ମାରି ଦେଖିଦବ।
ୟୁଟ୍ୟୁବରୁ କାଇଁ ମୁଁ ଦେଖିବି। ମୁଁ ତ ଶିଖିଛି ମୁଁ ଜାଣିଛି। ସେ ଲମ୍ବା ତଳ କାଇଁ କେତେନି କଣ ମିଛ କହୁଛନ୍ତି ବୋଧେ।
ନା ନା ବହକା ମୁଁ ମିଛ କହୁନି। ମୁଁ-ମୁଁ ଭଲ ଝିଅଟା ମିଛ କେମିତି କହିବି। ଶହେ ଚାଳିଶି ଟଙ୍କା ନା ଷାଠିଏ ଟଙ୍କା ନଉଛି। ମାନେ ମୁଁ ନିଜେ ଆଣିଥିଲି।
ଆପଣ ମିଛ କହିଲା ବେଳେ ଜଣା ପଡି ଯାଉଛନ୍ତି।
ନା ଏଇଟା ମିଛନାଁ ଏଇଟା ସତ।
ଏଇଟା ସତ ଏଇ ଆଗରୁ ରଉଥିଲା ସତ। ଏଇତ ଲାଗୁଛି ମିଛ।
ନା ମାନେ ତମ୍ ଶୁଣନ୍ତୁ। ତାହେଲେ ଆଜି ଗ୍ରୋସରୀ ଦୋକାନକୁ ଯାଆନ୍ତୁ। କିଏ କହିଲା ଲମ୍ବା ଚାଉଳ ନୁହଁ। ବିରିୟାନୀ ତମ ଛୋଟ ଛୋଟ ଖାଉଛ କିଓ। ନା ତମେ ବିରିୟାନୀ ତାହେଲେ ଖାଇନ। ‌ ବିରିୟାନୀ ତାହେଲେ ଯଦି ତେମ କରିଥି ହୁଏ ନର୍ମାଲ ଚାଉଳରୁ କରିଥିବୁ କିନ୍ତୁ ବିରିୟାନୀ ଚାଉଳ ଟା ହଉଚି ଲମ୍ବା ଲମ୍ବା।
ଅରୁଆ ଚାଉଳ ଭଳିଆ ଦେଖିବାକୁୁ ନୁହଁକି?
ନା ନା ନା ଅରୁଆ ଚାଉଳ ଠୁ ତାଠୁ ଆଉ ଟିକେ ଆଉ ଲମ୍ବା। ସଫା ତ ସଫା କିନ୍ତୁ ସରୁ କିନ୍ତୁ ଅରୁଆ ଚଉଳ ଠୁ ଆଉ ଟିକେ ଲମ୍ବା।
ଏହା ହଁ ମୁଁ ଜାଣିଚି ଆପଣ କୁହନ୍ତୁ?
ହଁ ତ ହଉଚି ସେ କଣ କହିଲେ?
ଆଉ କଣ କରି ଜାଣିଚନ୍ତି? ଭାତ କରି ଜାଣିଚନ୍ତି ନା
ଅ ଭାତ ହଁ ଭାତ କରି ଜାଣିଚି କେମତି କରିବୁ?
ଫାଷ୍ଟେ ଗରମ ପାଣିରେ ବସାନ୍ତି ବୋଧେ।
ହଁ ଗରମ ପାଣି ରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ସବୁ ମିଶେଇ ମିଶାଇ ଦିଏ। ଚାରି ଛଅଟା ଖଣ୍ଡେ ରସୁଣ କୁ ବାଟି ଚାରି ଛଅଟା ରସୁଣ ବାଟି ଦିଏ।
ଆ କଣ କୁହନ୍ତିମ ଭୋଜିରେ ଖାଆନ୍ତି ଏଇଟା ଖିଚିଡି ଇଏ ଯିଏ ହେଇଗଲା।
ହଁ ହଁ ସେଇଟା ମୋ ମୁଁ କରିଛି ନା ମତେ ମୋ ବୋଉ ମାନେ ଘରେ ମା ଶିଖେଇ ଦେଇଥିଲେ ମୁଁ କରିଥିଲି।
ଉଁ। ସେତବେଳେ ଖିଚିଡି କରନ୍ତି ଭାତ କହି ଦେଇକି? ଖିଚିଡ଼ି ର ଅରୁଆ ନା ଭାତ ର
ଖେଚେଡି କିଏ ଏଟା ଖେଚେଡି କୁହନ୍ତି କିଏ ପଲାଉ କୁହନ୍ତି। କିଏ କିଏ ପଲଉ କୁହନ୍ତି କିଏ ପଲାଉ କୁହନ୍ତି ଯିଏ ଯାହା ପସନ୍ଦ ଯିଏ ଯାହା କହିପାଇଲା।
ଏଇମ୍ ଗାଈ ମେଞ୍ଚେ ରଖିଛନ୍ତି।
ଗାଈ ହଁ ଆମ ଘରେ ଗୋଟେ ମୁଁ ଙ ଏ ଯୋଉ କଣ କୁହନି ନା ନା କ୍ଷ୍ୟମତା ଖି ଗାଈ କ୍ଷୀର ଦଉନି। ଆମେ କ୍ଷୀର ମାନେ ବାପା କହିବେ ସେ ବାପା କହିବେ ସେ ତା ଛୁଆ ପିଉ ତ ଆଉ ତମେ କଣ ପିଇବ?
ତମେ ଗାଈଟା ଆଣିଚନ୍ତି କଣ ପାଇଁ?
ଥାଉ ଆମ ଗାଈ ଆମ ଗାଈ ମୋଟା ହବ ହଁ। ମୁଁ ବା ଏବେ ହଉଚି ଆଉ ଏବେ ଗୋଟେ ଗାଈଟେ ମଝି ମଝି ରଜ ଦିନ
ଆଜ୍ଞା।
ଗୋଟେ ଗାଈଟେ ମାନେ କଳା ଗଈଟା ଆମ ବାଇରେ ବୁଲୁଥିଲା। ତାକୁ ମାନେ ଗାଇଡିଟେ ଗାଡିରୁ ଡେଇଁକି ପଳେଇ ଆସିଥିଲା।
ଆଜ୍ଞା।
ଗାଡିରୁ ଡେଇଁକି ପଳେଇ ଆସିଲି ଦି ତିନି ମାସ ଆମ ଗାଁରେ ବୁଲିଲା। ତାକୁ ମାନେ ସମସ୍ତେ ଆମ ଗାଁ ର ଅଧା ଲୋକ ଧରିବାକୁ ଚେଷ୍ଟା କଲେ ଧରି ପାଇଲେନି। ତା, ବେକରେ ଗୋଟେ ପଘା ଲାଗି ହଁ, ତାକୁ କଣ କହୁନୁ ଯୋଉ ମଝି ରଜ ଦିନ ଯୋଉ ଘର ଚାରି ପଟେ ଯୋଉ ଦିଅନ୍ତି ନି ଯୋଉ ଖଡିୟା ର। ଖଡିଗାର କି ଗୋବର ଗାର ଦିଅନ୍ତି। ଆଉ ଗାଈ ମାନଙ୍କୁ ଲୁଣ।
ପରେ କଥା ହବା।
ହଁ ହଁ ହଁ ଟାଇମ୍ ହେଇଗଲାଣି। ହଉ ହଉ ମୁଁ ରଖୁଚି।